ଆଜ୍ଞା କୁହ।
କହିଲି ତମ ସ୍ନେହଲତା ଦିଦି ନା। ଦିନ ବାରଟ ଟାରେ ନାଇଁ ବାରଟା ପରେ ଗାଧେଇବ ମାନେ ଏବେ ହିଁ ଜଷ୍ଟ ଗୋଟେ ବେଳ ଗାଧେଇଲା ହେଲା।
ଆଜ୍ଞା।
ପୂଜା କଲା ତା ପରେ ରାତି ଆମେ। ଧୂପ ଦବା ଟାଇମ କେତେ ସାଢେ ଛଅ ଛଅ କି ନାଇଁ। ବୁଲିବ ବୁଲିବ ବୁଲବ ଆହାଟା ବାଜିବ ହେଟୁ ପୂଜା ଦବ ଖାଇ ପଇବ।
ତୋ ବୁଆ। ଏ ଆଟା ଆଟା ଟା ବହୁତ୍ ଜଲଦି ହେଇ ଯାଉଛି ଦିଦି ଙ୍କୀ କ ଟିକେ ଦଶଟା ବାରଟା ବେଳକୁ ଦେଲେ ଆଉ ଟିକେ ଭଲ ହୁଅନ୍ତା। ବିକଜ ଠାକୁର ମାନେ ସେ ଟାଇମ ରେ ବୁଲାବୁଲି କରୁ ଥିବେ ନା ରାତି ଟାଇମ।
ହଁ ବା ବଜେଇଦବ ଗୋଟେ କଣ ଜଗନ୍ନାଥ ଜଣାନ। କଁ ଗୋଟେ ଫୋନ ରେ ବଜେଇ ଦବ ସିଏ ବାଯୁ ଥାଏ ଏକରେ ପୁଅ ଇଏ ଠିଆ ହେଇଥିବ ଆଉ। ଉଁ।
ଆଛା ଆଛା ଭକ୍ତିରେ ଦିଏ ଶକ୍ତି ମୁଖ୍ୟ ସମାଜ ଅଗରବତୀ ଆଉ।
ମୁଖ୍ୟ ସମାଜ ଅଗରବତୀ ନାହିଁ ସେ ଝୁଣା ଅଗରବତୀ।
ଓହୋ ମୁଁ ଯୋଉ ମୁ
ସେ ପୁଣି ଧୂପ କାଠି କୁ ହୁଁ ଧୂପ କାଠିକୁ ଦି ଫାଳ କରିବ। ଗୋଟେ ଫାଳ ଲଗେଇବ ସକାଳେ ଆଉ ଗୋଟେ ଫାଳ ଲଗେଇବ ରାତିରେ। ହଁଁ।
ଭଗବାନ ସାଙ୍ଗରେ କଞ୍ଜୁସି କରୁଛନ୍ତି ଭଗବାନ ଯେତେବେଳେ କଞ୍ଜୁସି କରିବେ ପେମେଣ୍ଟ ବି ଆସିବନି କିଛି ହବନି।
ବାପ ମୁଁ ତାଠୁ ଶୀଘ୍ର କରି ମୋର ମାତ୍ର ଆଠଶହ ପଚାଶ। ପଚାଶ ଖଣ୍ଡ ଆସିଛି ତାର ହଜାର ପ୍ଲସ ଆସିଲାଣି।
ଆରେ ଭଗବାନ ତାଙ୍କ ଉପରେ ତାଆଡେ ଆଖି ପକେଇ ଦେଇଛନ୍ତି ଆଉ
ହଁ ବା ତାର ଭଗବାନ କଣ ସନ୍ଧ୍ୟା ଟାଇମ ରେ ବିଜି ଥିବେ ନା? ସେଥିପାଇଁ ସେ ରାତି ଆଠଟା ରେ
ଓହୋ ଓହୋ ପୁରା ପ୍ଲାନିଂରେ ଅଛନ୍ତି ଆ ସନ୍ଧ୍ୟା ଟା ଆମେ ସମୟ ଡକୁଥିବି ସେଇଟା ଗେ ସମସ୍ତେ ଡାକି ସାରିଲା ପରେ ଡାକୁୁଛନ୍ତି। ଆଉ
ଭଗବାନ ଟିକେ ଖାଇ ପିଇକି ପୁରା ସନ୍ତୁଷ୍ଟ ହେଇକି ଶୋଇଥିବେ ସେଇ ଟାଇମ ରେ ଡାକିଲେ ସିନା କଣ ହବ।
ଆଚ୍ଛା ପୁରା ପ୍ଲାନିଂରେ ପ୍ରି ପ୍ଲାନିଂରେ କାମ କରୁଛନ୍ତି। ଆଉ
ଆଉ ତାସ ତମର ଯଦି କମ୍ ନା
ଆଚ୍ଛା ଆଚ୍ଛା ବଢିଆ ଆଉ ଆସୁନ କେ ଏବେ କଳ୍ପନାକୁ ବୁଲାବୁଲି କରିବା। କଣ?
କଳ୍ପନାକୁ ଯାଇଛୁ ଆମେ ଭହୁ ଥର ବୁଲି। ଯାଇଥିଲୁ ଯୋଡିଏ ଥର ଯାଇଥିଲୁ ସେମ୍ ମାନେ ଛୁଟି ପୂର୍ବରୁ
ଏଇ ଯୋଉ କଟା ଏ ଯୋଉ ଆମ କୋଟ ପାଖରେ ଯୋଉ ଜିଡି ଏସ୍‌ ଜିଡ଼ି
ହଁ ହଁ ହଁ କୋଟ ପାଖରେ ଯୋଉଟା ଅଛି। ୟା ପରେ ଵି ଏକ୍ସଜମ୍ ଫେକ୍ଜାମ ସରୁ ଲିଙ୍ଗରାଜ ବୁଲି ଜିବୁ ବୋଲି ଭାବିଛୁ। ମୁଁ ତ ଭୁଲି ଯାଇଛି ଏମାନେ ଯିବେ ବୋଲି ଏମାନଙ୍କ ସାଙ୍ଗେ ଯିବା କଥା
ଓହୋ ଆଉ ଯେବେ ଆସିବା ମୋତେ କହିବ ଆଉ
ନିଶ୍ଚିନ୍ତ ଆସି
ନା ମୁଁ ଯିବିନି ମୁଁ ଖାଲି ଯଦି ଯିବି ଗୋଟେ ସର୍ତ୍ତରେ ଯଦି ମତେ ଖାଇବାକୁ ଦବୁ ତାହେଲେ ଯିବି।
ତମ ଦିଦିର କଣ ପଇସା ଖାଇବା ପାଇଁ ତମ ସାନ ଭାଇଟାକୁ ଦେଇପାରିବନି।
ପହଞ୍ଚିଲା ପରେ
ଭଗବାନ କଣ ଜାଣିବ ଭଗବାନ ତ ଜାଣନ୍ତି ସେଥିରୁ ଫାଡେ ଫାଡେ ଧୂପକାଠି ଜଦି ଭଗବାନଙ୍କୁ
ଏ ଛାଡ ଦିଦି ତମେ ଏତେ ପସନ୍ଦ ପଳେଇଲା ପରେ ମୁ ଆଉ କିଛି କହିଵିନି।
ସେ ଗୋଟେ ଅଲଗା ଲେବୁଲର ଛୁଆ।
ଯା ହଉ ଆମରି ଗାଁ ଲୋକ ଯେ ଯେତେହେଲେ ଆମ ଗାଁ ଲୋକ ନା ମୋରି ଭଉଣୀ ସରିଲା କଥା।
କିଏ ବା ପରେ ମାନେ ଭାବିଛନ୍ତି ଭଗବାନ କୋଉ ଟାଇମ୍ ରେ ଫ୍ରି ଥିବେ।
ଡାଇରେକ୍ଟ କନେକ୍ସନ ମାରୁଛନ୍ତି ଡାଇରେକ୍ଟ ଲୋକମାନଙ୍କୁ କନେକ୍ସନ ମାରୁଛନ୍ତି ଆଉ
ସେଇଆ ପା ତାର କଣ
ବ୍ୟାଗ୍ରାଉଣ୍ଡ ନଏଜ୍ ହେଲେ କଲଟା ରେଜେକ୍ଟ ହେଇଯିବ ଜୁଟିଛି।
ସେଇଆ ପା
ନା ନା।
ସେ ଚାହୁଁନି। କି ତା ସାଙ୍ଗ ବି ଟିକେ ଅମିର ବନୋଉନି। ସେ ଖାଲି ଚାହୁଁଛିୁ ମୁଁ ନିଜେ ଅମିର ବନେ ଆଉ ସବୁ ଗରିବ ହେଇକି ରୁହନ୍ତୁ ମତେ ହାତ ପତାନ୍ତୁ। ଆଉ କଣ କୁହ?
ଆଉ କଣ କହିବି ଏଇ କଥା ଆଉ
ବୁଲିଯିବ।
ହ୍ୟାଲୋ।
କଣ?
ହ୍ୟାଲୋ।
କଣ କହିଲ?
ମୁଁ କହୁଥିଲି ଦେହ ଫେଅ କେମତି ଅଛି?
ଦେହପା ହଁ ଭଲ ଅଛି, ଆମେ ଆକଚୁଆଲି ଆମ ହଷ୍ଟେଲ ଖାଇବା ପିଆ ଦିଆ ହଉନି ହେଲା।
ଆଉ କଣ ଖାଇ ବଞ୍ଚୁଛ?
ଆମେ ବାହାରୁ ଅର୍ଡର କରିକି ଷାଠିଏ ଟଙ୍କାରେ ଗୋଟେ ମିଲ ମିଳୁଛି ହେଲା। ଏଇଟା ଭାତ ବେଶୀ ବେଶୀ ରହୁଛି।
ଆରେ ଦେଖୁନ ଏଇ ତ ତମେ ଆରେ ଏଇ ଦେଖନ୍ତ ତ ଭୁଲଭାଲ୍ କାମ କର ଗୋଟେ କାମ କରିଛ ଶୁଣ ଏଠୁ ଏଠୁ ହଷ୍ଟେଲ ରୁ ପଳେଇବ। ଯାଇକି ବାହାରେ ଯାଇକି ରାମ ମନ୍ଦିର ପାଖରେ ଦି ମଟେ ହାତ ମିଳଦବ ସେଇଠି ଦି ତିନିଟା ଖଣ୍ଡେ ବିସ୍କୁଟ କି ପାଉଁରୁଟି ମିଳିଯିବ।
ମାସେ ଆମେ, ଆମେ ତ ଏଇ ଗପୁ ଗପୁ ପଇସା ଇନକମ୍ କର ଦଉ
ନା ଆରେ ଖାଇ ଖାଇବା କଥା କହୁଛି ବିଶ୍ୱାସ କର ମୁଁ ଦିନେ ଭାବିଲି କରିବି ବୋଲି, ମାନେ ଗୋଟେ ଭିକାରିଟେ ଆମକୁ କହୁଥିଲା କହିଲା ମତେ ଏଇ ଟାଇମ ରେ ଖାଇବା ମିଳେ, ମାନେ କଣ କହିଲା କହିଲ ମୁଁ ସକାଳ ଟାଇମ ବସିଛି ସକାଳ ଟାଇମ ଚାରିଟା କି ପାଞ୍ଚଟା ବିସ୍କୁଟ ଦିଟା ପାଉରୁଟି ମତେ ମିଳିଯାଉଛି, ତ ମୁଁ କହିଲି ସକାଳ ଟାଇମ ଖା ରହିଯାଉଛି, କହିଲା ନା ଦିପହର ଟାଇମ ରେ ମତେ ଭାତ ମିଳୁଛି ଲୋକ ଯୋଉ ମନ୍ଦିରରେ ସେବାୟତ ସିଏ ଆଣିକି ଆମକୁ ଖାଇବାକୁ ଦଉଛନ୍ତି, ମୁଇଁ କହିଲି ଆଉ ଚାରିଟା ବେଳେ, ତ ଚାରିଟା ବେଳେ ଚାରିଟା ବେଳେ ଯଉମାନେ ବସୁଛନ୍ତି ସେମାନେ ପଇସା ଦଉଛନ୍ତି ଚାରିଟା ବେଳେ ଚା ଫା ସିଗରେଟ ମାରିକି ଆସୁ ଭାଇ ମୁଁ ଶୁଣି କି ମୋ ମୁଁ ଶୁଣ ଦିନ ମୁ
ଆକଚୁଆଲି ଲିଟରାଲୀ ଯଦି କିଛି ଟେନସନ ନଥିବ ଭି ଭିକାରୀ ମାନେ ସେମାନେ ବରଂ ଖାଇ ପିକି ଟିକେ ଶାନ୍ତିରେ ରହୁଛି କି ନାଇଁ, ୱିଥ ଆଉଟ୍ ଟେନସନ୍
ହଁ ଆଜ୍ଞା।
ହୁଁ। ଶୁଣୁନ ଗୋଟେ କଥାଟେ।
କହୁନ।
ଆମେ ଏଇ ସହେ ଟଙ୍କାରେ ଯୋଉ ମିଲ୍ ମଗଉଛୁ ହେଲା। ତା ଦେହରେ ସେଠୁ ଭାତ ଭାତ ଜିନିଷ ଖାଉୁଚୁ ସେ ଭାତ ଟିକେ ବେଶୀ ବେଶୀ ଦିଏ ହେଲା ଆ ଭାତ ଖାଇବୁ ଖାଇବୁ ଖାଇବୁ ତମ ସବୁ ଖାଇଦବ।
ମ
ମୋ ଭାତରୁ ଆ ମୁଁ ଅଧା ଖାଇବି ଆଉ ଅଧା ରଖିଦେବି। ରାତିରେ ପୁଣି ମିଶକି ଦିଜଣ ଖାଇବୁ, ମାନେ ସିଏ ତାର ଅଳ୍ପ ଅଳ୍ପ ମାନେ ତା ଭାତର ପାଞ୍ଚ ଭାଗରୁ ଚା ଚାରି ଭାଗ ଖାଇଦବ ଗୋଟେ ଭାଗ ରଖିବ। ମୋ ଭାତ ର ତିନି ଭାଗ ଖାଇକି ଦି ଭାଗ ରଖିବି, ଭାବୁଛ କେତେ ଖାଉଛି।
ତା ନାରେ ଏମିତି କଥା କୁହନି ସିଏ ପୁଣି ସାଇଟରେ ବସିକି ଶୁଣୁଛନ୍ତି ତା ଏମିତି କଥା କହୁଛି ଖରାପ ଲାଗିିବନି ତାଙ୍କୁ?
ସିଏ କଣ କ ସିଏ ଯଦି ଖରାବ ଭାବିବ ତାହାଲେ
ଆରେ ଏଇଟା ସତ ଏତେ ବି ସତ କଥା କୁହନି ତମେ ଟିକେ ମିଛ କଥା କୁହ।
ଏତେ କଣ ମିଛ କଥା କହିବି? ଆଉ କଣ ଆମ ହଷ୍ଟେଲ ରେ ତ ସମସ୍ତେ ନାଚିଛନ୍ତି, ଡାନ୍ସ କରୁଛନ୍ତି।
ସମସ୍ତେ କରଛନ୍ତି କି ଯିଏ ଜାଣିଛନ୍ତି ସିଏ କରୁଛନ୍ତି, ସମସ୍ତେ କରୁନାହାନ୍ତି। ଭ
ଆମ ହଷ୍ଟେଲରେ ତ ସମ୍ ବହୁତ ସବୁ ଏକ ଆମ ହଷ୍ଟେଲରେ ୱାନ ଟୁ, ଥ୍ରୀ, ଫୋର୍ ଫାଇବ, ସିକ୍ସ, ସାତ ଜଣ ପାଖାପାଖି ଆମତା କରୁଛୁ। ପୂଜା।
ବଢିଆ।
ଆମେ ସାତ ଜଣ ଖଣ୍ଡ ପୁରା ଏଇଠି କରୁଛୁ।
ଏହା ପରେ ଅଛନ୍ତି, ଭୁବନେଶ୍ଵରରେ ଜେ ଦଶ ବାର ଜଣ ଭଳିଆ ଅଛନ୍ତି।
ହନା।
ହୁଁ।
ଉପରେ ଆଛା ଭଲ ଆଉ।
ପ କରଛନ୍ତି ପଇସା ମିଳୁଛି ଆପ ବାଲାଙ୍କୁ ବି ପଇସା ମିଳୁଛି ଆମକୁ ବି ପଇସା ମିଳୁଛି।
ଆଚ୍ଛା। ଏଇଟାକୁ ସେଇ ଯିଏ ବନେଇ ଥିବ ପୁରା ଭାବିଚିନ୍ତି କି ବନେଇଥିବ ନା।
କଣ ପାଇଁ ସେ ଏ ଆଇ ପାଇଁ କଣ ଗୋଟେ ବନେଇଛି ଆଉ ତାଙ୍କର କଣ କାହିଁ ବନେଇଥିବେ ଆଉ ଭଗବାନ ଜାଣନ୍ତି।
ହଁ।
ଆଉ କଣ କହୁ ଦିଦି ମୁଁ କଣ କି ତମେ କହଚି।
ଖଣି ଏଇ ତ ଚାଲିଚି ଜ ପାଇଁ ପଢା ପଢି ପଦିନ ଏକ୍ଜାମ ଅଛି। ଠିକ ଆମ ପିଲେ କେହି ପଡୁନାହାନ୍ତି, ସମସ୍ତେ ସେଇ ହେତାରେ ହିଁ ମାତିଛନ୍ତି ଆଉ। ହ
ହଁ ମ ଏବେ କୁ ପରୀକ୍ଷା ଏବେ ବ୍ୟାକ ଲାଗିଲେ ବି ବ୍ୟାକ ତମେ ଆରାମସେ କିଲିଅର କରିଦବ।
ବ୍ୟାଗ ଗୋଟେ ଜିନିଷ ଭାଇ ବ୍ୟାକ କଣ କୋହୁଚ ଫେଲ ସାଇଲି ବ୍ୟାକ ଭାବୁଥିଲୁ ଫେଲ ଗୋଟେ ପେପରରେ ବୁଲ ତା ଖରାପ ଲାଗୁଚି।
କୋଉ ପେପରେ ଫେଲ ହେଇଗଲେ କି?
କେ ମୁଁ?
ହଁ।
ନାଁ ନା ମୋର ବ୍ୟାକ ଲାଗନି ଫା
ଫାଷ୍ଟ ସେମିଷ୍ଟର କାହାର ବ୍ୟାକ ଲାଗିନି?
ମୋର ତ ଲାଗିନି। ତମ ଦିଦି ର ବି ଲାଗିନି ଆମ ରୁମ ର ଦି ଜଣଙ୍କୁ ଛାଡିଦିଅ ସମସ୍ତ ଙ୍କ ବ୍ୟାଗ୍ ଲାଗିନି।
ଓହୋ।
ହୁଁ।
ହଉ ଭଲ କଥା ଆଉ।
ହୁଁ। ମ ପଢାପଢି ତ କରୁନି ଆଉ କଣ କହିବୁ ନ ପଢିକି ବ୍ୟକ୍ ଲାଗୁନି ପଢିଲେ ମାର୍କ ସେ ଯିବେ ଇଟିଲି ସେ ମୁଁ କହୁ ଚି ଆମେ ଆକ୍ଚଲିରେ ରହୁଥିଲୁ। ଆମେ ସ ଆମେ ସିନିୟର ସୁପର ସିନିୟର ସମସ୍ତ ସାଙ୍ଗେ ମିଶି ଯାଇଥିଲୁ ହେଲା। ଲିଟ୍ରାରି ବିଲିଭି କରିବନି ଫାସେମିଷ୍ଟର୍ ରେ ଆମେ କିଛି ପଢୁନଥିଲୁ। ଯେତିକି କ୍ଲାଶ୍ ଆଟେଣ୍ଟ କରି ହେଲା ଆଉ ଏକ୍ଜାମ ପୂର୍ବ ରାତି ପଢିଚୁ। ସେତିକିରେ ଆମ ପିଲାଙ୍କର ଏଇଟ୍ ସିଜି ପେସ୍ ସେଭେନ୍ ଫାଇପ୍ ସେଭେନ୍ ପଏଣ୍ଟ ଶିଜି ପିଏସ୍ ମାନେ ଏମିତି ରହୁଥିଲ ରହୁଚି। ନା ଆମ୍ ଛୁଆ ପାଠ ପଢନ୍ତେ କଣ ହୁଅନ୍ତା। ସିଝି ପିଏସ୍ ରହିଯାଉଚି ଟିକେ ଭଲ ନା କୋଡ ବ୍ୟାଗ ଫ୍ୟାଗ ଲାଗୁନି ହେଥିପାଇଁ ପିଲ ଗୁଡା ବେଶୀ ଉତ ଉଦ୍ଧ
ଓହୋ।
ହୁଁ।
ହୁଁ ଆଉ କଣ କୁହ ଦିଦି।
ଆଉ।
ଚାରିଟା ବେଳେ ଚା ଚାରିଟା ବେଳେ ପ୍ଲାନିଂ କଣ ଚାରିଟା ବେଳେ କୁଆଡେ ବାହାରକୁ ଯାଅ ନା ବା ହଷ୍ଟେଲ୍ ରେ ରୁହ।
ଆ ଯାଉ ମାନେ ବଟ୍ ଏବେ ଯାଇନେଇ କି ଯା ସରୁଆ ବୁଲିବୁ ଧୁମ୍ପୁରା। ବି ଯିବାର ଅଛି, ଡ୍ରେସ କିଣିବାର ଅଛି।
ହୁଁ ହୁଁ।
ଯୁଡିଓ ଯିବ ସେ ମାର୍କେଟ୍ ଦେଇ ଯିବ ଲିଙ୍ଗରାଜ୍ ଯିବୁ ରାମ ମନ୍ଦିର ଯିବୁ ଇସ୍କନ ଯି ବୁ ସାଇନ୍ସ ପାର୍କ ଯିବୁ। ଆଠ ରେ ସରିବ ଆମର।
ଏଇ ଆଉ ଆମର ବହୁତ୍ ଲେଟ୍ରେ ସରିବ।
ହୁଁ ଏକ୍ଜାମ୍ ସରିବ ମାନେ ଉଠିବ ବୋଲି ଖାଲି ବୁଲିବେ।
ଆଉ ଶୁଣୁ ଘରେ ରହିଲୁ ଚାଳିସ୍ ଦିନ୍ ଆସିଲୁ ଏଠିକି ଆସିଲା ପରେ ଏକ୍ଜାମ୍ ଟିକେ ଶାନ୍ତି ରେ ବୁଲି ହଉନି କି ଶାନ୍ତିରେ ଗୋଟେ ପଢିହଉନି ଟେନ୍ସନ୍। ମୁଣ୍ଡ ରେ ବୋଝ ମୋର ଏକ୍ଜାମ୍ ଟେ ଅଛି ବୋଲି।
ହୁଁ-ହୁଁ।
ମାନେ ପଢୁନୁ ମାନେ ବୁଲ୍ଚୁ ମାନେ ଏମିତି କଥାବାର୍ତ୍ତା ହଉଚୁ ବୁଲ୍ ହେଲେବି କଣ ଗୋଟେ ଟେନ୍ସନ୍ ହଁ ଏକ୍ଜାମ୍ ଟେ ଅଛି।
ହଁ।
ହେଲେ ବି ଏକ୍ଜାମ୍ ଟା ଉଦାଉଟ୍ ମାନେ ଭୟରେ ଯୋଉ କଥାବାର୍ତା।
ଓ ହୋ ହଉ ଟାଇମ୍ ତ ହେଇଗଲାଣି। ଆମ୍ ପରେ କଥାହବା ଆଉ।
ହଉ ହଉ ରଖୁଚି।
ହୁଁ।